ହ୍ୟାଲୋ।
ଆଜ୍ଞା କଣ କରୁଛନ୍ତି।
କଣ ଆଉ କରିବି ଏବେ ଖାଇ ଶୋଇ ଉଠି ବସି ଚାଲିଛି ଆଉ।
ହଁ ହଁ ତାହେଲେ ସୋଇକି ଉଠିଲେଣି।
ହଁ ଖରା ଦିନ ତ ଜାଣିଥିବ ଆ ଖାଇବା ଟିକିଏ ପେଟରେ ପଡ଼ିଗଲେ ସେ ଖଟ ଡାକିବ ଆସେ ଆସେ।
ପିଇଆ ପଖାଳ ଭାତ ପଡିଛି ମାନେ ସି ଯୋଉ ନିଦ ଲାଗିବ ଓହୋ କି ଶାନ୍ତି।
ଓ ମାନେ କଣ କହିଲେ ଖାଲି ଘର କାମ ପାଇଁ ଉଠିବା କଥା ସିନା ଏମିତି ଇଚ୍ଛା ହୁଏ ଯେ ସନ୍ଧ୍ୟା ପର୍ଯ୍ୟନ୍ତ କେହି ଡିଷ୍ଟର୍ବ ନ କରନ୍ତି କି ଆଉ ଆରାମସେ ଶୁଅନ୍ତି।
ସେଇଆ କଣ କରିବା କିନ୍ତୁ ଯେହେତୁ ଆମେ ଘରେ ରହୁଛନ୍ତି ଉଠିବାକୁ ତ ପଡିବ ହିଁ।
ହଁ ସେଇପରି ଘର କାମ ନ କଲେ ନଚଳେ ଆଉ ତ ସେଇଥିପାଇଁ
ଆଉ ଏଥର କଣ ପାମ୍ପଡ ଫାମ୍ପଡ ପକେଇଲେଣି ନା ନା ଏ ଖରା ଦିନରେ ନା ଖାଲି ଶୋଇ ପଡୁଛନ୍ତି।
ନା ନା ସେଟା ବି ଚାଲିଛି ନା ଆଉ ସେସବୁ ନହେଲେ ଆଉ କେମିତି ହବ ଆଉ। ଆଉ ହେ ପାମ୍ପଡ଼ ପାମ୍ ପାମ୍ପଡ଼ ତ ଆମେ ତ ପକାଉ ସେ ଯେଉଁ ଚାଉଳ ପାମ୍ପଡ଼ ତମର କେମିତି କଣ ଅସି କରନ୍ତି?
ହଁ ଆମର ବି ସେୟାପା ମାନେ କାହିଁକିନା ଖରାଟା ବହୁତ ଭଲରେ ହଉଛି ନା। ତ ଆମର ଫାଷ୍ଟ ବଡି ପକା ହେଇଯାଇଛି।
ଚାଉଳ ପାମ୍ପଡକୁ କଣ କହୁଛ?
ଆ ଆମ ଆଡ଼େ ସେଇଟାକୁ ମାନେ ଆ କାପେଡ଼ା ବୋଲି ବି କୁହାଇଥାଉଛି।
ଓ ଆଚ୍ଛା ଆମ ପଟେ ଯେ ଆପଡା।
ହଁ ହେଲା କଣ କଉପଟେ ନାଁ। ଆମର ସେଇଟା କୁହା ହେଇଥାଉଛି ତ ତାକୁ ଯୋଉ ଅରୁ ଚାଉଳ ରାତିରୁ ଫାଷ୍ଟ ବତରକି ରଖା ହେଇଥିବ
ହଁ ସେ
ତାପରେ ତା ପରଦିନ ସକାଳୁ ତାକୁ ବାଟି ଦେଇକି ନା
ହଁ ତାକୁ ବାଟିକି ତାର ସେ ଯୋଉ ଗୋଟେ ଯନ୍ତୁଣୀ ମାନେ ପୁରା ପାଣିଆ ଟାଇପ ର ଗୋଟେ
ସେଇ ସେଇ ଯୋଉ ସଦୁଟାକୁ ସେଇ ଗୋଲ ଟାକୁ ସେଇଥିରେ ଟିକେ ଆପଣ ରାଶି ତାପରେ ଚିଲ୍ି ଫ୍ଲେକ୍ସ ଟିକେ ତାପରେ ଏମିତି ଲୁଣ
କିଛି ବି ମାନେ ସେ ଯୋଉ ଫୁଡ କଲର ଦେଲେ ବି ହୁଏ ଯଦି
ହଁ କଲର ବି ସେଇୟଆ କଲର ବି ଆପଣ କିଛି ବି ପକେଇ ପାରିବେ ତା କରିକି ନା ସେଇଟା ଯୋଉ
ତମେ ତୁମେ ତାକୁ ମାନେ କରୁଚ଼ କୋଡ଼ଥିରେ ଆମର ତ ସେ ଯେଉଁ ଯୋଉ ଟିଣ ଟିଣ ଡବା ଆସେନି ଡବାର ଯୋଉ ଉପର ଖୋଳ
ଆଜ୍ଞା।
ଜଣିପାରିଲ ନା ଯେ ଛୋଟା ଛୋଟ ଟା ହଁ ବାସ ସେଇ ସେଇ ଖୋଳ ଉପରେ ତାକୁ ସବୁ ତେଲ ଦିଆ ହେଇକିନା ସେଇଥିରେ ଗୋଟେ ଚା ମୋ ସେ ଘୋଳ ପକେଇଲେ ସିଏ ପୁରା ତା ପୁରା ଫେଲିକିନା ହେଇଯିବ। ହଁ ମୋଟା ହେଇଯାଇଥିବ ତାପରେ ତ ଟିକ୍ ମାନେ ତାକୁ ଟିକେ ଫ୍ୟାନ ପବନରେ ଶୁଖେଇ ଦେଲେ ସେ ଟିକେ ଗଲେ ତାକୁ ସାଇଜିରେ କାଢ଼ିକିନା ତ ବାହାରେ ଖରାରେ ଦେଖାଇଦେଲେ ଦୁଇ ଦିନରେ ରେଡ଼ି।
ସେଇ ଆମର ବି ସେଇୟା ହୁଏ ନା ଯୋଉମାନେ ଫାଷ୍ଟ ଗୋଟେ ଛୋଟ ଡେକି ଚିରେ ଗ୍ୟାସ ରେ ବସା ହେଇଯିବ ସେଇ ତା ଉପରେ ଗୋଟେ କ କପଡା ବନ୍ଧା ହେଇଯିବ ଟିକେ ପାସ ଭିତରେପାଣି ଦିଆ ହେଇଥିବ ଡେକ୍ଚି ଭିତରେ ତ ସେ ପାଣି ଟା ଗରମ ହେଇକି ଫୁଟିଲା ବେଳକୁ ଏଇଥିରେ ଆମର କେ ସେତେବେଳେ ସେ ଗିନା ଟାଇପ ର ୟୁଜ କରାଯାଏ ଟିକେ ମାନେ ବଡ ସାଇଜ ଗିନା ନାଇଁ ତ ଯୋଉ ପ୍ଲାଷ୍ଟିକ ଡବାର ବି ଖୋଳ ବି ୟୁଜ ହଉଛି ମାନେ ଗୋଟେ ସେପ୍ ବାହାରିବା ପାଇଁ ଗୋଟେ ସୁନ୍ଦର ଗୋଟେ ଗୋଲ ହେଇକି ସେପ୍ ବାହାରିବା ପାଇଁ ସେ ଡବାାର ଖୋଳ ବି ସେଇଥିରେ ସେମିତି ଗୋଟେ ଚାମଚ ପକେଇକି ସେଥିରେ ଦେଇଦେବେ ଟିକେ ତେଲ ଲଗେଇକି ନା ତାପରେ ସିଏ ଟିକେ ବାହାର କରିଦେବେ ଟିକ୍ ଟିକେ ସେ ତାତିଗଲା ପରେ ମାନେ ସେ ଭିତରେ ଦେଇ ଦେଇକିନା ଘୋଡ଼େଇ ଦେବେ ତାପରେ ସେ ଟିକଏ ସେ ବାମ୍ ବାମ୍ପ ବାଜିି ଯାଇକିନା ଟିକେ ହେଇଗଲା ପରେ ବାହାରକୁ କାଢିକି ନେଇକି ତ ଖରାରେ ଶୁଖେଇଦବେ ବେଶୀ ନାହିଁ। ଏବେ ଯେମିତି ଖରା ହଉଚି ଦି ଦିନ ଖରାରେ ଶୁଖିଲା ବେଳକୁ ସେ ତା ପର ଦିନକୁ ରେଡି
ତାପ ପରକ୍ତ ରେଡି ସେଇବା ମୁଁ କହିଲି ଦୁଇ ଦିନ ଖରା ମାଜିଲେ ପୁରା ରେଡି ହେବା। ଏ ତ ଦୁଇ ଦିନରେ ପାମ୍ପଡ଼ କଣ ଦୁଇ ଦିନରେ ଆମ ମଣିଷ ଯଦି ଖରାରେ ରହିଯିବା।
ପା ପୋଡ ମାନେ ଟୋଟାଲ ଶୁଖୁଆ ହେଇଯାଇଥିବା
ହଁ ଠିକ୍ କଥା କହିଲେ ଆଉ ଏଇ ପାମ୍ ଅପଡ଼ ତ ଆମ ଘରେ ସମସ୍ତେ ଏତେ ପସନ୍ଦ କରନ୍ତି ଆଉ ଛୁଆମାନେ ତ କୁହନ୍ତି ତୁନି ମାନେ ଏପଟେ ଛଣା ଚାଲିଥିବ ସେପଟେ ବୋହି ବୋହି ଖିଆ ଚାଲିଥିବ।
ସେଇଆ ମାନେ ସେଇଥିରେ ବନାନ୍ତୁ ଆପଣ ଶାଗୁରେ ବି ପାମ୍ପଡ଼ ବନେଇବେ।
ହଁ ସାଙ୍ଗୁରେ ହେଲେ ହେଲେ ସାଙ୍ଗୁରେ ବଢିଆ ଲାଗିଛି କଣ କହିଲେ। ମତେ ମାନେ ଆପଣ ସେଇଟା ଲକ୍ଷ୍ୟ କରୁଚ଼ନ୍ତି କି ନାାଇଁ ଯେ। ଏ ଯେଉଁ ଚାଉଳ ପାମ୍ପଡ଼ ଆଉ ଶାଗୁ ପାମ୍ପଡ଼ରେ ଶାଗୁ ପାମ୍ପଡ଼ଟା ଟିକିେ ବେଶୀ ତେଲ ଟାଣେ।
ହଁ ସେଇଟା କି ନ ବେ ବହୁତ, କ ତେଲ ଟାଣେ ଆଉ ବହୁତ ଟିକେ ମାନେ ଅଠାରେିଆ ଟିକେ ରହିବ ସେଇଟା।
ହଁ ମତେ ଟିକେ ସେଥିପାଇଁ ହିଁ ମାନେ ଭଲ ପାକଟିକୁ ଭଲ ଲାଗେ। କିନ୍ତୁ ଯଦି ହେଲ୍। ତ ଦେଖିବେ ମାନେ ତ ଶାଗ ପାମ୍ପଡ଼ଠୁ ଚାଉଳ ପାମ୍ପଡ଼ ବହୁତ ଭଲ।
ନିହାତି ବହୁତ ଭଲ ସେଇଥିରେ ଆପଣ ସେ ଲିଆ ବଡି ବି ଦେଖନ୍ତୁ। ଆଉ ମାନେ ଏଥର ତ ଆମ ଘରେ ମାନେ ମୋ ବାବା ପୁରା ମାନେ ଟିକେ ସାରା ଲିଆ ଗୋଟେ ବସ୍ତା ପୁରା ଧରିକି ପଳେଇ ଆସିଥିଲେ ଯେହେତୁ ମ ଆମ ଘରେ ଟିକେ ଓ ପାମ୍ପଡ ପ୍ରେମୀ ଲୋକ ଗୁଡା ସମସ୍ତେ ଅଛନ୍ତି।
ଆମ ଘରେ ବି ଆମ ଘରେ ବି ସବୁ ଏ ଯୋଉ ବଡି ପାମ୍ପଡ ପ୍ରେମୀ ଏତେ ଅଛନ୍ତି ଆଉ ଯୋଉ ବଡିରେ ଯୋଉ ଗଟା ଭଜା ବଡି ଆପଣଙ୍କ ଆଡେ କଣ କୁହନ୍ତି କି ଜାଣି ଆମପଟେ ଭଜା ଭଡି କୁହନ୍ତି। ଯୋଉ ବିରି କୁ ମାନେ ତାହିଁରେ କିଛି କିଛି ପଡ଼ିବନି ମାନେ ବିରି ବିରି ନର୍ମାଲ ବଟା ହବ ହିଁ ବିରିରେ ତାହିଁରେ ସବୁ ଯେତିକି ଆମର ଗୋଟା ମସଲା ଅଛି ମାନେ ଗୋଟେ ନା ମାନେ ପୁରା ଯେମିତି ଆମର ଅଦା ରସୁଣ ପିଆଜ ତ ପିଆଜ ନାହିଁ ଯେମିତି ଆମ ତରକାର ତରକାରୀ ରୋଷେଇ କଲା ଯେମିତି ମସଲା ବାଟ ବା ସେଇ ସବୁ ମସଲା ସଲା ବଟା ହେବ ହେଲେ ସେଥିରେ ପିଆଜ ପଡ଼ିବନି।
ହୁଁ
ଆଉ ବାକି ସବୁ ମସଲାକୁ କରାହେବ ତ ମସଲା ବାଟି ସେଇ ଯେଉଁ ମସଲା କୁ ସେଇ ଯେଉଁ ବଡ଼ିରେ ଦିଆଯିବ ଆଉ ତାହିରେ ଯେଉଁ କଖାରୁୁର ଯେଉଁ ମଞ୍ଜିିନ
ହଁ
ହଁ ସେ କଖାରୁ ମଞ୍ଜି ପଡିବ ତହିଁରେ ଆଉ ତାକୁ ମାନେ ପୁରା ହଁ ହଁ ତାକୁ ଫେଣ୍ଟା ହେବ। ଆଉ ସେଇଟା ନା ସେଇଟା ଏତେ ଟେଷ୍ଟ ଲାଗେ ମାନେ ତମେ ନା ତାକୁ ଭାତରେ ଖାଅ ଯୋଉଠି କି ମାନେ ଏମତି ଖାଲିରେ ତ ଖାଇଦେବ ଏତେ ବଢ଼ିଆ ଲାଗିବ ତାକୁ ଭଜା ବଢ଼ି କୁହନ୍ତି।
ହଁ ସେଇ ଆପଣଙ୍କର ଭଜା ବଡି କୁହନ୍ତି ଆମର ତ ସେମିତି କିଛି ମୁଁ ନାଁ ଜାଣିନି କିନ୍ତୁ ସେଟ ଆମର ସେ ମଞ୍ଜି ବଡି ଟାଇପ ର ଯଦି ସେଥିରେ ଆପଣ ପାଣି ପାଖରୁ ମଞ୍ଜିର ପକେଇଛନ୍ତି
ହଁ ହଁ ମୁଁ ସେଇ ମୁଁ ସେଇ ହିଁ କହୁଛି ହଁ ମୁଁ ସେଇ କଥା ହିଁ କହୁଥିଲି ସେ ମଞ୍ଜି ଯୋଉ କଖାରୁ ମଞ୍ଜି ସେ ପାଣି କଖାରୁ ମଞ୍ଜି ହଁ ସେ କଥା ହିଁ କହୁଥିଲି। ସେ ପାଣି କଖାରୁ ମଞ୍ଜି ଦେଲେ କି କଣ ଲାଗେ ସେଟା ଆଉ ମାନେ ମସଲାଟା ପଡ଼ିଥିବ ନା ଟିକେ ରାଗ ରାଗ ଲାଗୁଥିବ ଟିକେ ଲୁଣେ ମିଳେଇ
ତେଲରେ ଭାଜିକି ଆପଣ ଖାଇ
ହଁ ହଁ ହଁ ହଁ ତାକୁ ଛାଣିବା ବି ଦରକାର ନାହିଁ ମାନେ କଣ କହିଲେ ଖାଲି ତାୱାରେ ଟିକେ ତେଲ ଦେଇଦବା ଆଉ ତାକୁ ଟିକେ ଖାଲି ଓଲଟି ଓଲଟି ଦେବ ବି ସେ ମାନେ ପୁରା ମସ୍ତ ଲାଗେ।
ମାନେ ଆପଣ ସେମିତି ଲିଆ ବଡି ବି ବନେଇବେ ଲିଆ ବଡିକୁ ହଁ ତାକୁ ଆପଣ ଯଦି ଗ୍ରାଇଣ୍ଡିଙ୍ଗ କରିବା ପାଇଁ ଚାହୁଁଛନ୍ତି ବାଟିବେ ନାହିଁ ତ ତାକୁ କେବଳ ଓଦା ମାନେ ପାଣିରେ
ହଁ ହଁ ହଁ ଆଉ ସେ ଆଉ ଆଉ ଲିଆ ବଡିରେ ସେ ଯୋଉ କଖାରୁ ମାନେ କଖାରୁ ଗୋଟେ ଯୋଉ କୋରା ହେଇଥିବ ତାକୁ ଯୋଉ ପୋଡ଼ିକି ପାଣିଟା ବାହାର କରାହୋଇଥିବ ସେ ପାଣିକୁ ରଖାହେଇଥିବ ମାନେ ସେ ପାଣି ଯେତିକି ଦିନ ରହିବ ତାର ଭିତରୁ ଗୋଟେ ବହୁତ ମାନେ ଖଟା ସ୍ମେଲ ଗୋଟେ ଆସେ ସେ ଯେ ଏତେ ଖଟା ସ୍ମେଲ୍ ଆସିବନି ସେଇ ଯେଉଁ ଖଟା ପାଣିଟାକୁ ସେ ଯେଉଁ ଲିଆ ବୋଡ଼େଇର ପାଗ କଲାବେଳେ ସେଇ। ପଣିଟା ସେଥିରେ ୟୁଜ୍ ହୁଏ। ମାନେ ଲିଆପଟା ଟିକେ ଖଟାଳିଆ ଲାଗେ ଆଉ ପୁରା ମସ୍ତ ଲାଗେ ସେଇଟା।
ନାଇଁ ଆମର ତ ସେ ପାଣି କେ ସେ ଦଆହେଇ
ନା ଆମର ସେଇଟା ଦିଆ ହେଇକି କରାହୁୁଏ ଆପଣ କେବେ ଯଦି ମାନେ? କରିବେ ନା ସେଇଟା ଟ୍ରାଏ କରିବେ ଦେଖିବେ ସେ ଯେଉଁ ମାନେ ଯେଉଁଟା ଆମର କଖାରୁ ବଢ଼ି ପକେଇଲା ବେଳେ ଯେଉଁ କଖାରୁ ଗୋଟା ୟୁଜ୍ ହୁଏନି କି ମାନେ କଖାରୁର ଯେଉଁ ତା କୋରିକିନା ତାକୁ ଚିପୁଡ଼ିକିନା ସେ ଯୋଉଢା ରଖି ଥାନ୍ତି କଣ ତା ଗୋଟେ କୁହନ୍ତି ହଁ ତ ସେଇ ହଁ ହଁ ହଁ ବାସ୍ ବାସ୍ ସେଇ ଯୋଉ ପାଣି ଏଇଟା ଯେଉଁ ଚିପୁଡ଼ିକି ରଖନ୍ତି ଆମ ପଟେ କଣ କରନ୍ତି ସେ ପାଣିଟାକୁ ଗୋଟେ ଜାରରେ ରଖିଦେବେ ଜାରରେ ରଖି ତାକୁ ଖରାରେ ହିଁ ରଖିଦେବେ। ମାନେ ସିଏ ଟୋଟାଲ ଖରା ହିଁ ପାଉଥିବ ସେ ସିଏ ଗୋଟେ ମାନେ ସାତ ଆଠ ଦିନ ଗଲେ ସେ ଯୋଉ ପାଣିଟା ଗୋଟେ ଖଟାଳିଆ ସ୍ମେଲ ଆସେ ଆଉ ସେଇ ଯୋଉ ପାଣିଟାକୁ ମାନେ ସେ ଖଟାଳିଆ ସ୍ମେଲ୍ ଆସିବ ତା ଉପରେ ନେଇକି ଗୋଟେ ଯେମିତି ମାନେ ପତଳାର ଗୋଟେ ପରସ୍ତ ପଡ଼ିଯାଇଥାଏ। ତ ସେଇ ପରସ୍ତରଟାକୁ କାଢି ଦିଅନ୍ତି। ଆଉ ସେ ପାଣି ଟାକୁ ସେ ଯୋଉ ଲିଆ ବଡିରେ ଯାହା ତାର ପାଗରଗ ମାନେ ସେ ଲିଆଁ ପକାଇବେ ମସଲା ପକାଇବେ ସେ ଯେଉଁ ପାଣି କଖର ମଞ୍ଜି ପକବେ ସବୁ ପକାଇବେ ଆଉ ଏଇ ଯେଉଁ ପାଣି କଖାରୁୁର ପାଣିଟାକୁ ତାହୋଲେ ଦିଅନ୍ତି। ଦେଲା ପରେ ସେ ଯେଉଁ ବଡ଼ିଟା ଯେତେବେଳେ ହେବ ତାର ଯେଉଁ ଟେଷ୍ଟଟା କି ହାଲକା ଖଟାଳିଆ ଟାଇପ୍ର ଆସିବ ଆଉ ମାନେ ସେଇଟା ହିଁ ବଢ଼ିଆ ଲାଗେ।
ଆଚ୍ଛା ନାଇଁ ମୁଁ ଆମର ତ ସେ ବଡିର ମଞ୍ଜି ଟା ହିଁ ପକାଯାଏ। ମାନେ ସେ ଯୋଉ ପାଣି କୁଖାରୁର ମଞ୍ଜି ହିଁ ବଡିରେ ପକେଇଯାଏ ମୁଁ ତ କେବେ ସେମିତି ଖାଇନି ଦୀକ୍ଷା ଥରେ ମୋ ମାମା
ହଁ ହଁ ହଁ ହଁ ଥରେ ଥରେ ବନାନ୍ତୁ ଦେଖିବେ ବଢ଼ିଆ ଲାଗିବ। ମାନେ ଏମିତି ଆପଣ ଦେଉନାହାନ୍ତି ଗୋଟେ ମାନେ ଯେଉଁ ଟେଷ୍ଟ ଲାଗୁଛି, ସେଇଟା ଦେଲେ ଆଉ ଟିକେ ତାର ମାନେ ଖଟା ଟିକେ ଲାଗିବ ବାସ୍ ସେଇଟା ହିଁ ଡିଫରେନ୍ସ।
ନାଇଁ ଆମର ସେତେବେଳେ ଲିଆବଡି ପୂଜା କରାଯାଏ। ସେଇଥିରେ ମାନେ ଯେମିତି ଆପଣ ଅଦା ରସୁଣ କଲେେ ସେଇଟା ଟିକେ ତାପରେ ଶୁଖିଲା ଲଙ୍କା କା ଏମତି ତାକୁ ମିଶେଇ ମାଢି ଗ୍ରାଇଣ୍ଡିଙ୍ଗ କରାହେଇଯିବ। ତାପରେ ଜିରା ବି ଟିକେ ପଡିବ ସେଥିରେ ତ ଆହୁରି ବା ବାଦାମ ଟିକେ ପଡିଲେ ତାର ଆଉ ଟିକେ ଅଲଗା ଫ୍ଲେଭର ଆସେ ଟିକେ ବଢିଆ ଲାଗେ। ସେମିତିଇିନା ପଡିକି ରାସ୍ ତେ ବି ଟିକେ ପଡିବ ଲୁଣ ଫୁଣ ପଡିକିନା ତାପରେ ସେ ଲିଆ ଟାକୁ ତାକୁ ବହୁତ ଭଲସେ ଚୁପୁଡିକି ତାପରେ ତାକୁ ଚକଟି ଦେଲେ ସେ କ ଗୁଣ୍ଡ ହୁଏ। ହେଇଯିବ ତ ଗୁଣ୍ଡ ହେଲା ପରେଇ ଯୋଉ ଆମେ ଯୋଉ ଗୋଟେ ମସଲା ବାଟଣ କରି ରଖିଥାଉ ସେଇଟା ସେଥିରେ ଦେଇ ଦୋଉଛୁ। ତାପରେ ସେଇଟାକୁ ଆପଣ ପକେଇବେ ମାନେ ଦିଟା ଖରା ଗଲା ବେଳକୁ ସେ ତ ବହୁତ୍ ଏବେ ଯେମତି ଗରମ ହଉଛି ସେ ପାମ୍ପଡା ଏତେ ଜଲଦି ବି ସି ହେଉଛି ତାପରେ ଯୋଉ ଛାଣିିକୀ ଖାଇବେ ବିଶ୍ୱାସ କରନ୍ତୁ ମାନେ
ହଁ ଆଉ ଏମିତି ଏବେ ଆଉ ଖରାଦିନେ କଣ ହେଲେ ଇଚ୍ଛା ହେଉଛି ଖାଇବାକୁ କଉନାହାଁନ୍ତି। ଏଇ ଯେଉଁ ଏଇ ପଖାଳ ସହି ତ ଟିକିେ ବଡା ହେଲା ଟିକେ ପାମ୍ପଡ଼ ହେଲା ହେଇଟା ଆଉ ନହେଲେ ରୋଷେଇ ଘରେ ବସି କଣ ଆଇଟମ ବନେଇବ ରୋଷେଇ ଘରେ ଯୋଉ
ନା ନା ଜମା ଯୋଉ ଗରମ ମାନେ ନିଆଁ ଧାସ ବାଜିବା ପାଇଁ ବି ମନା କରୁଛି। ଦେହ
ସେ ସେଇ ପୁରା ତ ସେଥିପାଇଁଁ ଲାଗୁଛି ନା ନା ମାନେ ଆମେ ସେ ହାଲକା ଫୁଲକା କିଛି ବି ବନେଇକି ଖାଇଦିଅ ପେଟ ପୁୁରିବା ଦରକାର ବାସ୍।
ସେ ଠିକ ତାପରେ ବେଶୀ ବି ବନେଇଲେ ଏବେ ଖାଇବାକୁ ବି ଭଲ ଲାଗୁନି। ବା ପଖାଳ ଭାତ ଟିକେ ହେଇଥିବ ସେଥିରେ ଯଦି ଆପଣ ଟିକେ ଦହି ପକେଇକି ଟିକେ
ଦହି ଟିକେ ଓ ସେ ତ ଆଉ କୁହନ୍ତୁନି ମାନେ
ପାଗ ପାଣି ଟିକେ ହେଇଯାଇଥିବ ଟିକେ ଆଳୁ କି ବାଇଗଣ କି ଟମାଟୋ। ଚକଟା ଟିକେ ହେଇଗଲା ତାପରେ ବଡି ପାମ୍ପଡ ଆଚାର କିଛି ଅଛି।
ତାକୁ ଖାଇକି କେହି ଡିଷ୍ଟର୍ବ କରିବା କଥା ନୁହେଁ ଆରାମସେ ଶୋଇପଡ଼ିବ।
ସେଇଆ ପୁରା ଆରାମ ରେ ଏତେ ସୁନ୍ଦର ନି ନିଦ ଲାଗୁଛି ବିଶ୍ଵାସ କରିବେନି ଆଉ ଯୋଉମାନେ ଆମିଷ ପ୍ରିୟ ଲୋକ ତା ସହିତ ଟିକେ ଯଦି ଚିଙ୍ଗୁଡି ଛେଚା ସହିତ ମାଛ ଭଜା ହେଇଯାଇଛି ହଁ ଆଉ ମାନେ ନିଦକୁ ମାନେ ଯୋଉ କୁହନ୍ତିନି କୁମ୍ଭକର୍ଣ୍ଣଙ୍କୁ ବି କ୍ରସ୍ କରିଦେଇକୀ ପଳେଇବା ଆମ ଓଡିଆ ଲୋକ ମାନେ ଏତେ ନିଦ ତ ଲାଗେ ତ ଶାନ୍ତି ମଧ୍ୟ ଲାଗେ।
ହଁ ନାଇଁ ଯାହା ହଉ ମାନେ ମାନେ ଆମ୍ କଣ କଲେ ଏଇ ସବୁ ଯୋଉ ଖାଇବା କଥା ହେଇଥିନେ ମୋର ତ ମାନେ ମନ କଣ ହେଇ ଗଲାଣି ଆଉ ବହୁତ ବଢ଼ିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ମତେ ବି ବୋହୁତ୍ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ହଁ ହଁ ଧନ୍ୟବାଦ୍।